ହଁ ହ୍ୟାଲୋ।
ଭାଇ କଣ କରୁଚ?
ଏଇ ତ ବସିଥିଲି ଆଉ, ବସିଥିଲି ଗାଧେ ଧେଇକି ହଁ, ଆଉ ତମେ କଣ କରୁଚ?
ହଁ ସକାଳୁ ଉଠି ବସିଚି, ଗାଧେଇନି ଆଉ। ଖରା ତ ଏତେ ନାହିଁ, ବର୍ଷା ପାଗ ଟିକେ ହେଇଚି ଆଉ।
ହଁ- ହଁ ଏବେ ଖରା ନାଇଁ, ଟିକେ ଭଲ ପାଗ ବି ଅଛି ଯେ
କୁଆଡ଼େ?
ଏପଟେ ବି ଠିକ୍ ଠାକ୍ ମାନେ ପାଗଟା ଅଛି, ଖରା ଏତେ ହାର୍ଡ ନାହିଁ ନର୍ମାଲ ଅଛି।
କାଲି ବର୍ଷା ହେଇଥିଲା?
ନା ବର୍ଷା ହେଇନି, ଏମିତି
କାଲି ରାତିରେ, କାଲି ରାତିରେ ବର୍ଷା ହେଇଥିଲା ପା।
ନା- ନା ଏପଟେ ବର୍ଷା ହେଇନି, ତମର ହେଇଥିବ ବୋଧେ ସେପଟେ?
ହଁ କାଲି ଦଶଟାରୁ ଏଗାରଟା ଭିତରେ ବର୍ଷା ହେଇଚି।
କେତେ ପ୍ରବଳ ନା ସେମିତି ନର୍ମ
ମାନେ ମୁଁ ତ ଶୋଇଥିଲି, ତଥାପି ଜାଣିଆରେ ବର୍ଷା ହେଇଚି ମାନେ ଜୋର ଜୋରସେ ବର୍ଷା ହେଇଚି। ପ ପବନ ନାଇଁ ପବନ ନାଇଁ।
ଓ ହୋ ନା ନା ଏପଟେ କାଇଁ କିଛି ବର୍ଷା ପକେଇନି। ସେ ସେପଟେ ହେଇଥିବ ଆଉ।
ଓ ହୋ ଆଉ କଣ କର ତମେ?
ମୋର ଚାଲିଚି ଏବେ ସେଇ ପଢାପଢି ଚାଲିଚି, କମ୍ପଟି ପାଇଁ ଜବ୍ ପାଇଁ ଆଉ। ହଁ।
ଓ ହୋ ଘରେ ରହୁଚ?
ହଁ ଘରେ ଅଛି, ଘରେ ରହିକି ପଢ଼ାପଢି କରୁଚି। ଆଉ ତମେ କଣ କରୁଚ?
ହଁ ମୋର ବି ସେଇଆ ପଢା ସରିକି, ଗୋଟେ ଜେଗାରେ ଜବ୍ ଚାଲିଚି ଆଉ।
ଓ ହୋ। ମୁଁ ତ ଯାଏ, ଆଚ୍ଛା ଆଛା।
ଆଉ କଣ ମାନେ ଗ୍ରାଜୁଏସନ୍ କରୁଚ?
ହଁ ଗ୍ରାଜୁଏସନ୍ ସରିଚି।
କଣ ଷ୍ଟ୍ରିମ୍ କଣ ଥିଲା?
ଥିଲା ଆର୍ଟସ୍ ଥିଲା।
ଆଚ୍ଛା ଆଚ୍ଛା ଓ ହୋ ଆଉ ହଁ ମୋର ବିି ସେମ୍ ଆର୍ଟସ୍।
ଆଚ୍ଛା।
ଆଉ ଆମର ଏଇ ଚଣ୍ଡିଖୋଲ କଲେଜ୍।
ଆଚ୍ଛା ଆଛା ମୋର ଥିଲା ଆଇ ଟି, ଭି ଏନ୍ ଡି ରୁ।
ଆମର ଯାଜପୁର ରୋଡ଼?
ହଁ- ହଁ।
ସେଇଠି ରହୁଥିଲ ନା କଣ?
ହଁ ରହୁଥିଲି। ସେ ଯିବା ଆସିବା ତ କରୁନଥିଲି, କାରଣ ଦୂର ହଉଥିଲା ନା ନିହାତି ଆମର ହଉଥିଲା, ପନ୍ଦର କିଲୋମିଟର ହେଉଥିଲା ଘରୁ। କଲେଜ ହଁ ଖାଲି ଯିବାଟା। ଆଉ ତାପରେ ମୁଁ ସେଠି ମେସରେ ରହିଲି ଆଉ। ଦି ଜଣ ସାଙ୍ଗ ମିଶିକି ରହିଲୁ।
ସେଠି ଘର ଭଡା କେତେ ନେଉଛନ୍ତି, ଭି ଏନ କଲେଜ ପାଖେରେ?
ଘର ଭଡ଼ା ଆମର ସେତେବେଳେ କଣ କଲି ଏ ଯୋଉ ଜଣେ ରିଲେଟିଭ ଘର ଥିଲା ତ ତ ସେମାନେ କମ୍ ନୋଉଥିଲେ ହଁ ଏବେ କେତେ କଣ ନେଉଛନ୍ତି ମୁଁ କହିପାରିବିନି। କିନ୍ତୁ ସେଥିରେ ଆମ ରିଲେଟିଭ ବୋଲି ସେ କମ ନଉଥିଲେ।
କେ ମାନେ କେତେ ବର୍ଷ କଥା କହୁଛ ତମେ ମାନେ କୋଉ ବର୍ଷ ତମେ ଥିଲ?
ମୁଁ ଥିଲି ଆ ଦି ହଜାର ଆ ଷୋହଳ।
ଅତେ ବର୍ଷ ଗ୍ୟାପ୍।
ହଁ।
ଆ ସେତେବେଳେ କମ ଥିଲା ସେତେବେଳେ ସବୁ କମ ଥିଲା ହଁ।
ସେତେ କମ୍ ଥିଲା ହଁ।
ମାନେ ଦି ଜଣ ରହୁଥିଲ ନାଇଁ?
ହଁ ତମର କେବେ କେବେ ତମର କଲି ମାନେନା ହଁ ସତ ଆଛା ହଁ।
ସେମ୍ ସେମ୍ ୟର ସେମ୍ ଇୟର।
ହୁଁ ହୁଁ।
ଓହୋ ଆଉ ତାହେଲେ ବିିଏନ ପଡ଼ୁଥିଲ ମାନେ ଭଲ ଥିଲା ଆଉ ତମର ଇଏ ଥିବ ଆଉ।
ହଁ ସେଇଭଳିଆ ପଢ଼ାପଢ଼ି। ମା ନିଜ ଉପରେ ଡିପ୍ ମାନେ ନିର୍ଭର କରେ ଆଉ ଯେ ଯେମିତି ପଢ଼ିଲା ହଁ।
ପଢ଼ୁଥିଲ ସବୁବେଳେ ପଢ଼ୁଥିଲ ଆଁ?
ପଢ଼ାପଢ଼ି ସେମିତି ଚାଲିଥିଲା ଆଉ। ତାପରେ ସରିଲା ପରେ ତ ସେମିତି କିଛି ମାନେ କିଛି ଇଏ ନ ଥିଲା ମାନେ ଆଇଡ଼ିଆ ତ କଣ କରିବ କଣ ନାଇଁ ବୋଲି। ତାପରେ ମଝିରେ ଜବ ଫବ କରିଥିଲୁ ପାଟ୍ ଟାଇମ୍ ମାନେ ଯୋଉ ପ୍ରାଇଭେଟ୍ ର।
ସେଇଠି ଯାଜପୁର ରୋଡ଼ରେ।
ନା ନା ଯେଇ ଭୁବନେଶ୍ୱରେ।
ଭୁବନେଶ୍ୱରରେ ରହୁଥିଲ?
କରିକି ପୁଣି ତାପରେ ନା ଏଟା ସବୁଦିନ ତ ଏରା ରହିବନି ସେଥିପାଇଁ ଗୋଟେ ଜବ ପାଇଁ ପଢ଼ାପଢ଼ି ଚାଲିଛି।
ଏବେ ଘରେ ରହିବି କମ୍ପିଟେଟିଭ୍ ପ୍ରିପେୟାର ହଉଚ।
ହଁ।
ଆଚ୍ଛା ଆଚ୍ଛା ଆଛା କେ କେତେ ବର୍ଷ ହେଲାଣି ମାନେ ଘର ରଇକି ପଉଚ?
ହେଲାଣି ତଥାପି ମୁଁତ ମଝିରେ ଗୋଟେ କୋର୍ସ ମାନେ କରିଥିଲି ଡିଷ୍ଟାନ୍ସ ରେ।
ହଁ।
ବିଏଡ଼୍ କୋର୍ସ ହଁ ବିଏଡ଼ ହଁ। ବିଡ଼ି ପରେ ଏବେ ଅଛି ଆ ସରିଲା ପରେ ବିଡ଼ି ସରିଲା ପରେ କ ମାନେ ତା ପଛକୁ ତା ପଛ ସବୁ ଏକ୍ଜାମ ରହିଗଲା ନା। ଆଉ କିଛି ହୁଁ ଆଉ କିଛି ଉଁ ମାନେ କରିହେଲାନି ତ ସେଥିପାଇଁ ଘରେ ଅଛି। ପରୀକ୍ଷା ପାଇଁ ପ୍ରିପାରେସନ୍ ହଉଛି ଆଉ।
ସବୁ ସବୁ ଯାହା ଅଛି କମ୍ପଟେଟିଭ୍ ସବୁ ପକଉଛ ଫର୍ମ ପକଉଛ ଆଉ।
ହଁ ସବୁ ପକଉଛି କିନ୍ତୁ ଅଧିକ ମୁଁ ଫୋକସ୍ ଦେଉଛି ମୋ ଯୋଉ ଟିଚର୍ ଲାଇନ୍ ଟା।
ସବୁ ଅ ସବୁ ତ ସେଇଠି ଆଉ।
ହଁ।
କିଛି କ୍ରାକ୍ ହେଲାଣି?
କଣ କଇଲ?
କିଛି କ୍ରାକ୍ ହେଲାଣି?
ହଁ ହେଇଛି ଗୋଟେ ଏଇଥର ଲଟିଆର ବୋଲି ଥିଲା ଏଗଜ୍ମା ସେ ସେଥିରେ କ୍ରାକ୍ ହେଇଥିଲା ମେନ୍ ପର୍ଯ୍ୟନ୍ତ ଯାଇଥିଲି ଜଷ୍ଟ ଜିରୋ ପଏଣ୍ଟ ଫାଇଭ୍ ଜିରୋରେ କଟିଗଲି।
ଏ ଭାଇ। ଲଟିଆର ଟିଚର ମୋର ଜଣେ ସାଙ୍ଗ ପାଇଲା ଏବେ ଏଇ ଜଷ୍ଟ ଏଇଟା କି ମସହେଲା। ଜୁଲାଇ ହେଲା ନା ତୋର ସିଏ ପାଇଲା ଫେବୃଆରୀରେ ପାଇଛି।
ହଁ ଏ ସେଇ ସେଇ ଏଗଜ୍ମା ଟା ବା।
ଆଉ ତାହଲେ ସେ ଆଚ୍ଛା ଆଚ୍ଛା ତାହେଲେ ସେଇ ଟାଇମ ରେ ଯୋଉ ଥିଲା ସେଇଟା ମାନେ ପାଇଯାଇଛନ୍ତି ସମସ୍ତେ ନାଇଁ।
ହଁ ସେଇଥିରେ ସବୁ ପଶିଗଲେ ମୋର ଆକ୍ଚୁଆଲି କଣ ହେଲା କି ସମୟ ଟା ମତେ ଟିକେ ମୁଁ ଇଏ କରିପାରଲିିନି। ଏଇ ଯୋଉ ମ୍ୟାନେଜମେଣ୍ଟ କରିପାରିଲେନି।
ଅଚ୍ଛା।
ହଁ ଏଗଜ୍ମା ଟାଇମ ରେ ସେଇଟା ମତେ ଇଏ କଲା ନହେଲେ ମୋର ହେଇଥାନ୍ତା।
ଆଉ ଟିକେ ରେ ହେଇଯାଇଥାନ୍ତା ନାଇଁ।
ହଁ ମୋର ଭୁଲ ରହିଲା କଣ ସମୟ ଟା ମୁଁ ଠିକ ସେ ଉପଯୋଗ କରିପାରିଲିନି ତାପରେ ତରବର ହେଇକି ଯୋଉ। ହଁ ଅଦା ଛାଡିଦେଲି ମାନେ ମୁଁ ଜାଣିଥିଲି ଯୋଉ ମାନେ ମାନେ ଉଠେଇନି ଯୋଉ ଏମାରକୁ। ନାଓ ୱଏ ମାର୍ ସିଟେ କିନ୍ତୁ ମୁଁ ଇଏ କରିଦେଇଛି ମାନେ ମାର୍କିଂ କରିଦେଇଛି ଯେ ମୋର ଏଇରା ଆନ୍ସର ହେଲା କି ଆଉ ମୁଁ ପଛରେ ଦେଖୁଛି ଯେ ମୁଁ ଆଉ ଉଠେଇନି ସେଗୁଡା କିନ୍ତୁ ସବୁ ରାଇଟ୍ ଥିଲା ପାଞ୍ଚଟା ଥିଲା। ପାଞ୍ଚଟା ଆନ୍ସର ଇକୋନୋମିକ୍ସର।
ହଁ।
ଆଉ ସେଗଡ଼ା କିନ୍ତୁ ପଚା ଦେଖିବାକୁ ମୁଁ ଉଠେଇ ନଥିଲି କିନ୍ତୁ ସେଗଡ଼ା ଯଦି ଉଠେଇ ଦେଇଥାନ୍ତି ସେ ଆରାମସେ ସେ ହେଇଥାନ୍ତା।
ଓହୋ ତା ମାନେ ଟିକେରେ ଖସିଗଲା ଏଁ।
ହଁ।
ନହେଲେ ଏତେଳୁ ଯାଇ ସ୍କୁଲ ରେ ପାଠ ପଢାନ୍ତୁ ଆଉ।
ହଁ ସ୍କୁଲରେ ଜନିଂ କରିଥାନ୍ତେ ଆଉ।
ବ୍ୟାଡ଼ ଲକ୍।
ତଥାପି ଆଉ ଗୋଟେ ଦେଇଛି ଆମର। ଏ ଯଉ ଗଭର୍ଣମେଣ୍ଟ ସ୍କୁଲ ପାଇଁ ଯଉ ହଷ୍ଟେଲ ମାନଙ୍କରେ ଯୋଉ। ଟିଚର୍ ରୁହନ୍ତି। ସେଟା ଦେଇଛି ସେଟାର ହବାର ବି ଅଛି ଦେଖିବା ମାନେ ନାଇ ଏଟି ପର୍ସେଣ୍ଟ ହଁ ତା ମେରିଟ୍ ଲିଷ୍ଟ ଖାଲି ଆସି ଆସିନି ଏଇ ଜୁଲାଇରେ ବୋଧେ ଆସିଯିବ ଆଉ।
ତା ପାଇଁ ଏତେ ମାନେ ଏତେ କଷ୍ଟ ନହିଁ।
ହଁ।
ମାନେ ଯୋଉଠି ମାନେ ଏଇ ଯୋଉ ଟିଚର ମାନଙ୍କରେ ଏଇଟି ପରସେଣ୍ଟ ନାଇଟି ପରସେଣ୍ଟ କଷ୍ଟ। ସେଥେରେ ଫିପିଟି ପରସେଣ୍ଟ ଭଲଆ ମାନେ ଦରକାର ଆଉ।
ଦରକାରେ ହଁ।
ହେଇଯିବ।
ସେଇଟା ମାନେ ସମ୍ଭାବନା ଅଛି ମୁଁ ଖାଲି ୱେଟ କରୁଛି ସେଇଟାକୁ। ଦେଖିବା ଏଇ ମାସ କି ନହେଲେ ଆସନ୍ତା ମାସ ଫାଷ୍ଟ ଉଇକି ଆଡକୁ ଦେଖିବା ଆସିବାର ଅଛି। ଆ ମାନେ ଲିଷ୍ଟ ଟା ଆସିନି ମେରିଟ୍ ଲିଷ୍ଟ ଟା।
ଆଚ୍ଛା।
ତାରି ସବୁ ସରିଯାଇଛି ହଁ ସବୁ ଭେରିଫିକେସନ୍। ହଁ ସବୁ ଏଗଜ୍ମା ଭେରିଫିକେସନ୍ ସବୁ ଆମର ସରି ଯାଇଛି।
ଓ ମାନେ ତମର ଯଦି। ଭେରିଫିକସନ୍ ସରିଯାଇଛି ତାହେଲେ ତ ତମର ମାନେ ପୁରା କନଫ୍ରମ୍ ହେଇଯାଇଛି।
ହଁ କନ୍ଫର୍ମ ଅଛି। ଖା ଇଏ ବି ସରିଯାଇଛି ଆମର ଡିଷ୍ଟ୍ରିକ୍ଟ ଫିଷ୍ଟ୍ରିକ୍ ଯୋଉଁଗୁରା ଜିଲ୍ଲା ମାନେ ଚଏସ୍ ସବୁ ସରିଯାଇଛି।
କୋଉ ଜିଲ୍ଲା କୁ କୋଉ ଜିଲ୍ଲା ପାଇଁ ଦେଇଛ।
ଆମର ଆମର ଯାଜପୁର ତ ମିଳିଲାନି ମୁଁ ଦେଇଦେଲି। ଆ ମତେ ମିଳିଲ ମାଲକାନଗିରି। ନା ନା ମାଲକାନାଗିରି ମାଲକାନାଗିରି ନୁହଁ କନ୍ଧମାଳ କନ୍ଧମାଳ ହଁ।
ଏ ଭାଇ ସାଢ଼େ ଯାଇ କଣ କରିବ?
କଣ କରିବା ଆଉତ ଜବ୍ ଦରକାର ନା ଯାହାହେଲେ ବି।
ତାର କେତେ ଦରମା କେତେ?
ଅଛି ସବୁ ସେ ମାନେ ହାଇ ସ୍କୁଲ ଶିକ୍ଷକ ଦରମା ଯା ଇଏ ସବୁ ସେ ସେମ୍ ସବୁ।
ଏବେ ତ ହାଇସ୍କୁଲ ର ଷାଠିଏ ହଜାର ଟଙ୍କା ପାଉଛନ୍ତି ଦ ଷ୍ଟାର୍ଟିଂ ଟା।
ହୁଁ ଏଇଟା ସେଇଆ ଅଛି ଏଇଟା। କଟି କୁଟା କି ଆସିବ ତମର ପଚାଶ ହଁ ପଚାଶ।
ବେଶୀକ୍ କେତେ ଅଛି?
ବେଶୀକ୍ ଅଛି ପଇଁତିରିଶ।
ତାହେଲେ ଭଲ ଅଛି ଭଲ ଅଛି।
ହଁ।
ହେଇଯିବ ହେଇଯିବ ଆରାମ ସେ ହେଇଯିବ।
ପଇଁତିରିଶି ମୁଁ କହିଲି ଯାହା ହଉ ଓଡିଶା ଭିତରେ ତ କଣ ଅଛି?
ହଁ ମୋ ଓଡିଶା ଭିତରେ ଏଇଆ ଟିକେ କନ୍ଧମାଳ ଏରିଆ ଟିକେ ଟିକେ ସାଢେ଼ ଟିକେ ଇଏ ଅ ଯିବା ଆସିବା ପାଇଁ ଟିକେ ଅସୁବିଧା ହବ ଆଉ।
ଅସୁବିଧା ହବ ସେଇୟା ହଁ ସେଇଟା ଟିକେ ଅସୁବିଧା ହବ। ନହେଲେ କିଛି ନାହିଁ ତାପରେ ରହିଯିବା ଦେଖିବା ଆଉ କେବେ ଯଦି ବାହାରିବ ପୁଣି ଯଦି। ନିଯୁକ୍ତି ଯଦି ବାହାରିବ ଦେଇକି ଏପଟକୁ ପଳେଇ ଆସିବା ନହେଲେ ଆଉ ଆଉ ଏକ୍ଜାମ ଫେକ୍ଜାମ ଦେଇକି।
ହଁ।
ଜଦି ଏପଟେ ହେଇଗଲା ହଁ।
ନାଇଁ ନାଇଁ ଆଗେ ପ ଆଗେ ପଶିଯାଅ।
ହଁ ହଁ ସେଇଟା ଯୋଉଟା ହେଇଛି ସେଇଟାରେ କିନ୍ତୁ ପଶିବା ଆଗ ପଶିକି। ତାପରେ ଯାହା କହିବା ଅଛି।
ଆଛା ଆଛା ଏ ଯିବା ଆସିବା କେମିତି କଣ କରନ୍ତି?
କୋଉଠୁ?
ମାନେ ଏଇଠୁ ଯାଜପୁରରୁୁ କନ୍ଧମାଳ।
ଆଉ ଯିବା ଆସିବା ଗଲେ ଆମର ଭୁବନେଶ୍ୱରରୁ ଯାହା ବସ୍ ଧରିବାକୁ ପଡ଼ିବ ଆଉ।
ଟ୍ରେନ୍ କିଛି ନାହିଁ।
ଆ ଟ୍ରେନ ତ ଯଦି ଯ ଥିବ ଅ ଟ୍ରେନ ସେମିତି ଧରାଯାଉ। ତମର ଯୋଉଠି ଯୋଉ ଏରିଆରେ ତମର ପୋଷ୍ଟିଙ୍ଗ ଥିବ ସେ ଏରିଆରେ ଯି କୋଉ ମାନେ ଯିବା ଆସିବା ସୁବିଧା ଥିବ ଯଦି ଟ୍ରେନ୍ ଥିବ ତ ଟ୍ରେନ୍ ରେ ଯିବ ନହେଲେ ବସରେ ଯିବ ଆଉ।
ଆଚ୍ଛା ଯୋଉ। ଆଚ୍ଛା ତମେ ତ ଏପର୍ଯ୍ୟନ୍ତ ଜାଣିନ ମାନେ ମାନେ ହଁ।
ଆଉ ହେଲେ ବି ଜଣା ପଡିବ ଆଉ।
ହେଲା ତାପରେ ଦେଖିବ ଲୋକେସନ୍ ହିସାବରେ କଣ ଅଛି। ସେଠିକି ଠିକ୍ ଅଛି ବସ୍ ଅଛି କି ଟ୍ରେନ୍ ଅଛି ସେହି ହିସାବରେ ତୁମେ ଯିବା ଆସିବା କରିବ ଆଉ।
ହଁ ହଁ ସେ ଯୋଉ ଯୋଉ। ମାନେ ବ୍ଲକ ହଉ କି ଯୋଉ ସ୍କୁଲରେ ମୋର କନ୍ଫର୍ମ ଇଏଟା ଆସିଯିବ।
ହଁ ହଁ।
ଆ ସେଇଠୁ ଦେଖିବାକୁ ପଡ଼ିବ କୋଉଟା ଭଲ ହବ। କୋଉଡ଼ା ଯିବା ଆସିବା ପାଇଁ ବସ୍ ସୁବିଧା ନା ଟ୍ରେନ ସୁବିଧା।
ଆଚ୍ଛା ଏଇ ପୋଷ୍ଟ ପାଇଁ କେତେ ପିଲା ପକେଇଥିଲେ।
ଏଇଟା ଆମର ବାହାରିଥିଲା ସମ୍ପୂର୍ଣ୍ଣ ବାହାରିଥିଲା ହାଇ ସ୍କୁଲ। ଆଉ ଯୋଉ ଅପର ପ୍ରାଇମେରୀ। ହେଲାକିି ମିଶିକି ବାହାରିଥିଲା ନିହାତି ତିନି ହଜାର। ବାହାରଥିଲା।
ତିନି ହଜାର ଟୋଟାଲ ଉପରେ।
ହଁ ଟୋଟାଲ ଉପରେ ତିନି ହଜାର ବାହାରିଥିଲା ସେ ସେ ଭିତରେ ବି ଥିଲା ସବୁ। ଭାଷା ଶିକ୍ଷକ ଅଛି ଲାଙ୍ଗୁଏଜ ଟିଚର ଜୋଉଟା ହେଲା କି।
ଅ ହ।
ଆଉ ସେଇ ଗୁରା ବି ଥିଲା ହଁ ଆଉ ହାଇସ୍କୁଲ ଶିକ୍ଷକ। ଥିଲା ଆଉ ଅଲଗା ସବୁ ସେବକ ସେବିକା। ହଁ ସେଗୁରା ସବୁ ଥିଲା।
ସେବକ ସେବିକା ତ ନର୍ମାଲି ମାନେ ଗ୍ରା ଗ୍ରାଜୁଏସନ୍ କମ୍ ମା ଟ୍ରିକ ଆଉ ପ୍ଲସ୍ ଟୁ ପାଇଁ ବି ବାହାରି ଯାଉଛି।
ହୁଁ ହୁଁ ସିଟି ପିଲା ସେମାନେ ଆଉ।
ଆଚ୍ଛା ସିଟି ଏବେ ଯିଏ ପକଉଛନ୍ତି ଯୋଉ ର ସପୋଜ ସିଟି ପାଇଲେ ସେ କଣ କରିବେ।
ସିଟିି ପାଇଲେ ତମେ ଆ ଯୋଉ ପ୍ରାଇମେରୀ ପିଲାଙ୍କୁ ପଢେଇବ ଏକ ରୁ ପାଞ୍ଚ ନହେଲେ। ହଁ ଏକ ରୁ ପାଞ୍ଚ।
ଏକ ରୁ ପାଞ୍ଚ ନାଇଁ ତାଙ୍କର କେତେ ବେଶିକ୍ ସାଲାରୀ କେତେ ଆସୁଛି।
ତାଙ୍କର ଆସୁଛି ଏବେ ପା ରେଗୁଲାର ହେଇଛନ୍ତି।
ହଁ ଏବେ ତ ସବୁ ଯିଏ ହଁ ଏବେ ଯିଏ ରହୁଛନ୍ତି ସେ ଡାଇରେକ୍ଟ ଏ ରେଗୁଲାର।
ରେଗୁଲାର ହେଲେ ସିଏ ତାଙ୍କର ନିହାତି ତିରିଶ ଆସିଯିବ ତିରିଶି ପଇଁତିରିଶି। ଇଏ ହଁ ଆଗେ କମ୍ ଥିଲା ଏବେ ତିରିଶ।